ହ ମ୍ୟାଡ଼ାମ।
ହଉ ତମ ସ୍କୁଲ କଲେଜ ଲାଇଫ୍। କେମିତି କଁ କଟିଚି ଟିକେ ସେୟାର କର।
ହଁ ସେଇତ ଘର ପାଖେ ସ୍କୁଲ। ସେତବେଳେ ମଜା ମସ୍ତି ବେଶୀ ଥାଏ। ପାଠର ଟେନସନ୍ କମ୍ ଥାଏ। ଯାହା ମୋ ଅନୁଭୂତି।
ଉଁ ହୁଁ ହୁଁ
ହଁ ତ ସାଙ୍ଗସାଥି ଏ ମୁଁ ଅଲଗା ଥାଏ ସେତବେଳେ। ଯେତବେଳେ ଆସ୍ତେ ଆସ୍ତେ ଗୋଟେ ପରେ ଗୋଟେ ସିଡ଼ି ଚଢିବାକୁ ଆରମ୍ଭ କଲି ନାଇଁ ଭବିଷ୍ୟତର ସିଡ଼ି ଯୋଉଟା କୁହାଯାଏ। ସାର୍ ମାନଙ୍କର ପ୍ରେସର ସେତବେଳେ ପଢିଲା ପାଠ ଟେନ୍, ନବମ, ଦଶମ ଅ ଅଷ୍ଟମ ଏଇଠୁ ଷ୍ଟାର୍ଟ ହେଲା କିନ୍ତୁ ସେ ସେତବେଳୁ ତ ମଜାରେ ମଜାରେ ଉଁ ସ୍କୁଲ ଲାଇଫ ଟା ଗଲା। କି ସାଙ୍ଗସାଥି ହବା ବୁଲିବା ଆ କଥା ହବା। ଏସବୁ ତାପରେ ଆଉ ଗୋଟେ ଅମ୍ ସ୍କୁଲ ଯିବା ପାଇଁ ହେଲେ ନବମ, ଦଶମ ପଢିବାକୁ ହେଲେ ଆମର ଆଉ ଗୋଟେ ଗାଁକୁ ଯିବାକୁ ଥିଲା। ଆଉ ଗୋଟେ ଗାଁକୁ ଆମ ଗାଁରେ ନଥିଲା ସ୍କୁଲ ତ ସେଠି ସେମତି ପାଠ ପଢା ସାରିକି ମୁଁ ତ ପାଠରେ ଯେତିକି ନଲ ଲେଜ୍ ଥାଏ ଏମତି ନର୍ମାଲ ବ୍ୟାକ୍ ବେଞ୍ଚର ନୁହଁ। ତ ନର୍ମାଲ।
ହୁଁ।
ଆ ଅଲଗା ଜିନିଷ ରେ ସବୁ ଥିରେ ଆକ୍ଟିଭିଟିଜ୍ ରେ ସବୁ ଥିରେ ମୋର ମନ ସେଥିରେ। କି ମୁଁ ପାଠରେ କିଛି ହୁଏ ନ ହୁଏ କିନ୍ତୁ ମୁଁ ଏସବୁ ଜିନିଷ ଯେମିତି ଡାନସିଂ ହେଲା ସିଙ୍ଗିଙ୍ଗ ହେଲା ଡ୍ରଇଂ ହେଲା ଏ ଏ ସବୁ କଳାକୃତିରେ ମୋର ବହୁତ ଆଗ୍ରହ ବହୁତ। ସାର୍ ମାନଙ୍କର ଇଏ ପାଇଁ ମୁଁ ଆଗକୁ ବି ବଢେ। ଆ ଅଲଗା ସ୍କୁଲ କୁ ଯାଏ ପାଟିସପେଟ୍ କରେ ଫାଷ୍ଟ ହୁଏ ସାର୍ ମାନେ ବହୁତ ଖୁସି ହୁଅନ୍ତି। କି ପାଠ ପଛେ ଠିକ ଅଛି କିନ୍ତୁ ଏସବୁ ରେ ବହୁତ ଆଗେରେ ଅଛୁ ଭଲ ଲାଗୁଚି।
ସପୋର୍ଟ ବି ଦେଲେ ଘରେ ଯଦି ସେତିକି ସପୋର୍ଟ ଦେଇଥାନ୍ତେ ହୁଏତ ମୁଁ ଆଜି ଗୋଟେ କିଛି ବନିଥାନ୍ତି। କିନ୍ତୁ ଘରେ କହିଲେ ପାଠ ଟା ବେଶି ଇମ୍ପୋର୍ଟାଣ୍ଟେ। ଏସବୁ କିଛି ହୁଏ ନା। କିନ୍ତୁ ମୁଁ ଜାଣିଚି ସେ ସବୁ ମୋ ପାଇଁ କଣ? ଯୋଉଟା ଆମ ଭିତରେ ଥାଏ ଯୋଉ କଳାଟା ଆମ ଭିତରେ ଥାଏ ସେଇଟା ବହୁତ ମୂଲ୍ୟ। ବହୁତ ମୂଲ୍ୟ।
ହଁ ମୁଁ ଚାରଟା ସାର୍ଟିଫିକେଟ ପାଇଛି। ନାଚରେ ମୁଁ ଚାରଟା ସାର୍ଟିଫିକେଟ ପାଇଚି। ନିଜ ସ୍କୁଲ ରୁ ଦିଟା ଅନ୍ୟ ସ୍କୁଲ ରୁ ଦିଟା ଆଉ।
ଡ୍ୟାନ୍ସ। ତା ମୁଁ ଆଗରୁ ଜାଣିିନଥିଲି ସ୍କୁଲ ଲାଇଫ୍ ରେ ନାହିଁ ମୁଁ ଡ୍ୟାନ୍ସ କଲି ଦଶମରେ।
ହୁଁ ଶିଖିଥିଲ ନା ଆପେ ନିଜ ଅଁ ଇଏ ର ଆଚ୍ଛା ଆଚ୍ଛା ଭଲ। ଭଲ ସେମ୍ ଟୁ ୟୁ ମୁଁ ବି।
ମୁଁ ଜାନ ନଥ୍ ହେଲେ ମୁଁ ସତରେ ଏତେ ଭଲ ଡନ୍ସ କରେ ବୋଲି ସିରିଏସଲି ମୁଁ ଜାଣିନଥିଲି ମୋ ଭିତରେ ଏଇ କଳା ବି ଅଛି? ତାପରେ ସେଇଠୁ ମୁଁ ନୃତ୍ୟ ଷ୍ଟାର୍ଟ କରିଥିଲି ମୁଁ କଇଲି ନାଇଁ ନାଇଁ ମୁଁ ନାଚି ପାରୁଛି ମାନେ ମୁଁ ନାଚିବି। ତାପରେ ନାଚରେ ଗଲି ତାପରେ ଗଲି କଣ ପ୍ଲସ ଟୁରେ ତ ଉ ସେମିତି ଇ ଉ ସ୍କୁଲ। କଲେଜ ଉ ଯାହା
ହଁ
ତାପରେ ପିଲାମାନଙ୍କୁ ଶିଖେଇଲି। ଏମିତି ଆମ ଗାଁ ର ପିଲାମାନେ ସେ ଶିଖିକି ପର୍ଫମ୍ ଯେତେବେଳେ କରୁଛନ୍ତି ଯୋଉଠି ଟାଟେଜେ। ନେଇକି ଆସୁଛନ୍ତି ମତେ ଏତେ ଖୁସି ଲାଗୁଛି ଯାହା ହଉ ମୋ ସ୍ୱପ୍ନ ଏମାନେ ପୂରଣ କରୁଛନ୍ତି। ମୁଁ ନିଜେ ଶିଖିଲି ମୋବାଇଲ ରୁ ଶିଖୁଛି ନିଜେ ତାଙ୍କୁ ଶିଖଉଛି। ତ ଏଇଟା ଗୋଟେ ଆଚିଭମେଣ୍ଟ ଯେମିତି ଲାଗୁଛି ଠିକ ଅଛି ମୁଁ କିଛି ନ କରି ପାରିଲି ଭବିଷ୍ୟତ ଉ ଭଗବାନ ଯାହାହେଲେ। ଲେଖିଥିବେ। ତାପରେ ହେଲା ଗୀତ ଗୀତ ବି କେତେବେଳେ ଜାଣିଲି ଦଶମ ପରେ। ମୁଁ କେମିତି ମୁଁ ଭଲ ଗୀତ ବି ଗାଏ ତାପରେ। ନିଜ ଘରେ ଶିଖିନି ବିଲକୁଲ ଶିଖିନି ଯାହା ଘରେ ଶିଖି ଶିଖି। ତାପରେ ମୁଁ ଖୁଡୀ ଯିଏ ସିଏ ବି ଗାଆନ୍ତି। ତାପରେ ଗୋଟେ ଗୋଟେ ପ୍ରୋଗ୍ରାମ କଲି ପ୍ରୋଗ୍ରାମ କଇଲେ ଭଜନ ସାନ୍ଧ୍ୟଥିଲା। ଇ ଭଜନ ପ୍ରୋଗ୍ରାମ ରେ ତ ଆଜି ଆସ ର ଗୋଟେ ହଉଛି ସେଠି ଗାଇଦବା। ଗାଇଲି ତାପରେ ଭକ୍ତି ମାର୍ଗରେ ଏବେ ଚାଲୁଛି ମୁଁ ଆଉ।
ଆଚ୍ଛା ଆଚ୍ଛା।
ଏ ଭଳିଆଉ। ହେଲେ ଡଂ କରେ ଡ୍ରଂ ପାଇଁ ବହୁତ ସାତ ଆଠଟା ପ୍ରାଇଜି ଆଞ୍ଚି ଡିଷ୍ଟି ଲେବୁଲ୍ ଷ୍ଟେଟ୍ ଲେବୁଲ ବି ଯାଇଛି।
ଯାହ ହେଉ ଅଲ ଦି ବଷ୍ଟ ଆଗକୁ ବି ବଢ।
ହଁ ସପୋର୍ଟ ବିନା ସତରେ ବିନା ସପୋର୍ଟ ରେ କିଛି ହୁଏନି।
ନା ନା ଶୁଣ ଜଣଙ୍କ ସକ୍ସେସ ପଛରେ ଯାହାର ଯାହେନେ ବି ହାତ ଥିବ। ତେଣି ମାଆ ହଉ ବାପା ହଉ ସାଙ୍ଗ ହଉ ସାଥିୀ ହଉ ଯାହା ହେଲେ ବି ଜଣଙ୍କର ହାତ ଥିବ। ବିନା ସପୋଟରେ ଆଚୁଆଲି ସତରେ କେହି ଉ ମାନେ ଆଗକୁ ଯାଇପାରିବେନି ସପଟ ସମସ୍ତ ସମସ୍ତେ ମାନେ ଗୋଟେ ସକ୍ସେସ ପାଇଁ ନା ସମସ୍ତେ ଚାହାନ୍ତି ମତେ ଗୋଟେ ସପୋର୍ଟ ଦରକାର। ବୁଝି ପାରିଲ
ହୁଁ ପୁଅ ଟେ ହେଲେ ତ ତାକୁ ସାହସ ହବ ଆଗକୁ ବଢିବା ପାଇଁ କି ନାଇଁ ମୋ ପଛରେ କିଏ ଜଣେ ଅଛି। କିଏ ଜଣ ମତେ ହେଲ୍ପ ତ କରୁଛି ଏଠି ହାରି ପଇଲେ ବି ମତେ ସେ ଉଠେଇ ପା ରିବ
ଉଠେଇପାରିବୁ ଠିକ
କେହି ନଥିଲେ ଏକଲା ଲଢିବା ବହୁତ କଷ୍ଟ ଆଗକୁ ଯାଇକି
ହୁ ଘରେ ମା ବାବାଙ୍କ
ଆଉ ସବୁ କଣ କୁହ
କ ଘରେ ଆଉ ମା ବାଙ୍କ ଦେହ ସବୁ ଭଲ ଅଛି
ହଁ ହଁ ବହୁତ ଭଲ ଅଛି। ଆପଣଙ୍କ ଅଞ୍ଚଳରେ ମାନେ କଣ କେମିତି? ମାନେ କୋଉ ପର୍ବ ବେଶୀ ପାଳନ କରାଯାଏ
ଆମର ବାର ବାର ମାସରେ ତେରଟାଙ୍ଗ ପର୍ବ ସବୁ ପାଳନ ହୁଏ ବେସିକାଲି ରଜ ଟିକେ ଆମ ଏଇ ଆଖ ପାାଖରେ ଟିକେ ଭଲ ହୁଏ। ଜାଣିଲ ପିଙ୍କି
ଆଜ୍ଞା
ମୁଁ କହିଲି ଆମର ଏଇ ଆଖପାଖ ମାନେ ଅ ଅଞ୍ଚଳରେ ଗାଁ ଏଇ ମୋର ଏଇ ଆଖପାଖ ଅଞ୍ଚ ଳରେ ଆମ ଟିକେ ରଜ ଟିକେ ବେଶୀ ଭଲ ହୁଏ। ଆମର ତ ରଜ ତିନି ଦିନ ମାନେ ରଜ ଟା, ହୁଁ। ଖାଇବ ପିଇବ ସଜବାଜ ହବ ବୁଲିବ ଆଉ।
ଆଛା, ବହୁତ ମଜା ମସ୍ତି କରୁୁଥିବ ଆଉ।
ମୁଁ ମାନେ ଭାରି ଖୁସି ଲାଗେ ସେଇ ଟାଇମରେ।
ଆଚ୍ଛା।
ହୁଁ। ହଁ ତମ ସିଆଡ କଣ ସବୁ ଭଲ ସେଲିବ୍ରେସନ ହୁଏ?
ଆମର ଏଠି କହିବ ବୋଲିଲେ ତ ସବୁ ପର୍ବ ପାଳନ କରାଯାଏ ଆ କାର୍ତ୍ତିକ ମାସଟା ସାରା ବି ମି-ହଁ, ହଁ। ସବୁ ସବୁ ତ ପାଳନ କରନ୍ତି ରଜ ପର୍ବ ହଉ, ରଥଯାତ୍ରା ହଉ, କିଛି ବି ହଉ।
ପୁରୀ ଯାଇଛ କେବେ?
ହଁ।
କେଥର ଗଲଣି?
ପୁରୀ କି କହିଲେ ହସୁ ଲାଗିବ, କିନ୍ତୁ ଜୀବନରେ ଦି ଥର ଯେତେବେଳେ ଭଗବାନ କୁ ଜାଣିିନଥିଲି ଥରେ ଯାଇଛି ଜାଣିଲା ପରେ ଆଉ ଭଗବାନ ଡୋରି ଲଗଉନାହାନ୍ତି ଥରି ହିଁ ଯାଇଛି।
ହସ କାହିଁ ଲାଗିବ! ମୁଁ ବି ଦି ଥର ଯାଇଛି, କିନ୍ତୁ କେବେ ଯାଇନଥିଲି, ଏଇ ବର୍ଷ ଏମିତି ମାନେ କୃପା ଥରେ ଯାଇକି ଗୋଟେ ବର୍ଷ ଭିତରେ ବୁଲିକି ଯାଇଛି ଏଇ ବର୍ଷ ଫେର୍ ପ୍ଲାନିଂ କରିଛି, ଯେ ଅକ୍ଟୋବର ତା ବଡ ହେଲେ ଯାହା ବି ଯିବି।
ବହୁତ ବଢ଼ିଆ ବୁଲାବୁଲି କରଲେ ମନ ହାଲକା ହେଇଯିବ।
ହୁଁ। ମୁଁ ତ ଦି ଥର ଯାଇଥିନି ଯା ଠାକୁର ମଧ୍ୟରେ ମାଧଆ କରି ଯାଇଛି, ପ୍ରଭୁ ମୋର ଯଦି ପିରିୟଡ ବାହାର ହବ ତେଣିକି ଯ ଭଲ ଘରେ ବାହା ବା ଧନୀ ଘରେ ବାହା ବା ମୋ ଷ୍ଟାଣ୍ଡାର୍ଡ ଟିକେ ତଳେ ଯାହା ବି ହଉ ମୁଁ ମୋ ନିଜ ଶକ୍ତି ଅନସାରେ, ମୁଁ ଛୋଟ ହଉ ବଡ ହଉ ଗୋଟେ ସୁନା ଦେଇ ପ୍ରନ୍ଦ କରିବି ଏତିକି ଖୁସି ଆଉ ଏତିକି ଆଶା ରଖି ଆସିଛି ପୁରୀ ତେଣିକି ଦେଖାଯିବ ଆଗକୁ କଣ ହବ ଆଉ। ପରେ କିନ୍ତୁ ଭାର ଇଚ୍ଛା ରିଆଡେ ବାବା ଉମର ଭାର ଇଚ୍ଛା।
ଘରେ ସେଇଟା ଜଣେଇବେ, ଘରେ ସେଇଠୁ ହିଁ ଖୋଜିବେ?
ବାପାଙ୍କୁ କହିବି, ବାପା ମୋର ଯଦି ବାହାଘର ପ୍ରସ୍ତାବ ଗଲା ସେମ ସେ ପିଲ
ହୁଁ ହୁଁ।
କାହିଁକି ପୁରୀ ଗଲୁ, ଆମେ କେବେ ଯାଇଥିଲୁ ହୁଁ ମୋର ତ ଇଛା ପୁରୀ ମୁହର ପୁରୀରୁ ଆଗୁଆଡେ ପୁରୀ ରେ ବାହା ହେବି, ତେଣିକି ଭଗବାନ ଯଦି କୃପା କରିବେ ମୋ ଉପରେ ଯଦି ଆମେ ଚାହିଁବେ, ପୁରୀ ଆଡେ ବାହା ହେମି ନହଲେ ନାହିଁ, ସେଟା ଭାଗ୍ୟ କଥା, ଆମେ ଅ ହଁ ଇଟା ଆମେ ଆଶା କରୁଛନ୍ତି, ସ -ସବୁ ଜିନିଷରେ ସସେକସେ ହେଇପାରିବା, ଏଟା କଣ ମାନେ ଅଛି।
ହଁ ସବୁଥିରେ, ଯଦି ସକ୍ସେସ୍ ହେଇଯିବା ଆମେ ଭାବିବା ଭୁଲିଯିବା, କି ନାଇଁ ଅନସକ୍ସେସ୍ ହେଲେ, କେମିତି କଣ ଲାଗେ ସେ ଜିନିଷଟା ଆଉ କଣ ଜାଣିପାରିବା, ଆଉ ତା ଛଡା ଯଦି ଆ ଆମେ ଯଦି ଧର ଆମକୁ ସବୁ କିଛି ମିଳିଗଲା।
ବୁଝି ପାଇଲ?
ହଁ।
ଆମେ ଯଦି ଚାଲୁଥିବା ଚାଲୁଥିବା ଚାଲୁଥିବା। ସରିଲା ମାନେ ଶେଷରେ କଣ ହବ, ତା କେହି କହିପାରିବେନି?
ହଁ ଝୁଣ୍ଟିବାର, କଷ୍ଟ ଜାଣିପାରିବାନି।
ହୁଁ।
କିଛି କୁହନ୍ତି କି ନାଇଁ ଯୋଉଟା ଆମେ ଭାବିଥାଉ ସେଇଟା ଭଲ ଭାବିଥାଉ, କିନ୍ତୁ ଭଗବାନ ଯୋଉଟା ଭାବିଥାନ୍ତି। ସବୁଠାରୁ ଭଲ ଭାବିଥାନ୍ତି। ସବୁବେଳେ ତାଙ୍କୁ ହିଁ ଦେଖିବାକୁ ପଡିବ ନାହିଁ ସବୁ ତାଙ୍କ
ପ୍ରାଣୀର ମଙ୍ଗଳ, ପାଇଁ କିଛି ନା କିଛି ସୁବିଧା ସୁୁବିଧା ପଛରେ ସୁବିଧା ଅଛି। ସୁବିଧା ପଛରେ ଅସୁବିଧାଟା ବି ଅଛି। ସେଇଟାକୁ ଆମେ ମଣିଷ, ଯେହେତୁ ଭଗବାନ ଆମକୁ ମଣିଷ ଜନ୍ମ ଦୁର୍ଲଭ ଜନ୍ମ ଦେଇଛନ୍ତି। ଆମେ ସେଟା ମ୍ୟାନେଜ କରିବା ଆମେ ସେଟା ମାନିବା କୁ ପଡିବ ଆମକୁ। ହାଲୋ। ହାଲୋ।
ହଁ, କୁହନ୍ତୁ।
ହଁ, ହଉ ଟାଇମ ହେଲାଣି। ଆଉ ତମେ ଫ୍ରି ହେଲେ, ମତେ ମେସେଜ ତମେ, ତମ ଆଡୁ ମତେ କଲ୍ କରିବ ହେଲା।
ଆଜ୍ଞା, କଥା ହେଇକି ବହୁତ ଖୁସି ଲାଗିଲା ବହୁତ କିଛି ଜାଣିବାକୁ ପାଇଲି।
ଥ୍ୟାଙ୍କୟୁ ହୋଉ ହୋଉ!